ନମସ୍କାର ଭାଇ ବନ୍ଧୁ, କେମିତି ଅଛନ୍ତି ଆପଣ? ହ୍ୟାଲୋ ଆପଣଙ୍କୁ ମୋର ଆବାଜ ଟା ଆସ
ହଁ, ଆସିଲା ଏବେ। ବହୁତ ହିଁ ବଢିଆ। ଆପଣଙ୍କ ଆବାଜ ବହୁତ ହିଁ ମଧୁର, ମି ଥଣ୍ଡା ପରି ଲାଗୁଛି ମତେ। ଆଉ, ଆପଣ କୁହନ୍ତୁ ଆପ ଆପଣଙ୍କୁ କେମିତି ଶୁଭୁଛି? ମୋ ଶବ୍ଦ ଶୁଭୁଛି ଧ୍ୱନୀ ଧ୍ୱନୀ ଶୁଭୁଛି ଆପଣଙ୍କୁ।
ହଁ, ଶୁଭା ଯାଉଛି ଆଜ୍ଞା।
ବହୁତ ହିଁ ଭଲ ଲାଗିଲା ଆ ଆପଣ ମୋ ସହିତ କଥା ହେଇଥିବାରୁ। ଆଉ ଆପଣ ଆ ଟିକେ। ଏଠି ନେଟୱାର୍କ ପ୍ରୋବ୍ଲେମ୍ ଟିକେ ହଉଛି ଆପଣ ଟିକେ ପେଟେଇକି ଶୋହିକି। ନେଟୱର୍କ ଜାଗା ଟିକେ ହେଁ ହେଁ ହଁ।
ଆଜ୍ଞା ଆଜ୍ଞା।
ଆଉ କୁହନ୍ତୁ।
ବୁଝା ପଡୁଛି ଆପଣ ହୁଁ ହୁଁ।
ଆପଣଙ୍କ ଦିନ କେମିତି।
ହଁ ମୋ ଦିନ ଆଜି ବହୁତ ଭଲ ଯାଇଥିଲା ସକାଳେ ଉଠିଥିଲି ପାଞ୍ଚଟାରେ ଉଠିକି ଟିକେ ଛତୁଆଟା ବାଡେଇ ଥିଲି। ଛତୁଆ ଖାଇ ସାରିଲା ପରେ ମୁଁ ଟିକେ ଶହେଟା ପୁସ ଅପ୍ ମାରିଥିଲି ଶହେଟା ସ୍କ୍ୱାର୍ଡ ମାରି ଥିଲି ଶହେଟା ଜମ୍ପସ୍ ସ୍କ୍ୱଟ ମାରିଥିଲି ତାପରେ ଶହେ ଥର ଉଁ ଏଁ ଏ‌ସ୍କି ସ୍କିପିଙ୍ଗ ରୋ ରେ ହୁଁ ଶହେ ଥରେ ଖଣ୍ଡେ ଡିଁ ଡେଇଁଥିଲି। ଶହେ ଶହେ କରିକି ଏମିତି ପ୍ରବଳଥର ଏକ୍ସ ସାଇଜ କରିଥିଲି ତାପରେ। ଦିନର ସକାଳ ଆଁ ନଅଟା ବେଳେ ଡ୍ରାଇ ଫ୍ରୁଟ୍। ଖାଇଥିଲି ଜଳଖିଆରେ। ଆଉ ତାପରେ ଉଁ। ଗୋଟେ ବେଳେ ମଧ୍ୟାହ୍ନ ଭୋଜନ କରିଥିଲି ଆଉ ମଧ୍ୟାହ୍ନ ଭୋଜନରେ ବେଶୀ ହାଲକାଟେ ଖାଇଥିଲି ସାଲାଡ୍ ଟେ ଖାଇଥିଲି ଆଉ ଏତିକି ଖାଇ। ଥିଲି ଆଉ ବସି ତାପରେ ଟିକେ ବସିକି ଥିଲି ଆଉ ଯାଇଥିଲି କଲେଜ। ଆଜି ଛୁଟିଟା ଥିଲା ମୋର ଆଜି। ଆମର ଗୋଟେ ଫଙ୍ଗସନ୍ ଥିଲା ମୁଁ ତ ବେସି ଫଙ୍ଗସନ ରେ ଯିବା ଆସିବା କରେନି ସେଇଥି ପାଇଁ ଆଜି ଯାଇନଥିଲି। ଆପଣ କୁହନ୍ତୁ ଆପଣଙ୍କ ଦିନଟା କେମିତି ଯାଇଛି।
ହଁ ମୋର ଟିକେ।
ହଁ।
ହାତ ଏବେ ଟିକେ ଠିକ ହେ ହବାକୁ ଯାଉଛି ଆଉ। ହ ହଁ ଠିକ ହୋଇଗଲା ପାଖା ପାଖି ହୁଁ ହଁ। ଆ ଆପଣଙ୍କୁ ଶବ୍ଦ ଏବେ ଶୁଭୁଥିବ ଠିକ ସେ।
ହଁ ହଁ ସବୁଛି ଏବେ।
ହଁ ଆଉ ବହୁତ ହି ଭଲ ଲାଗିଲା ଆପଣ ମତେ ଯୋଗାଯୋଗ କରିଥିବାରୁ। ଆପଣ ଆପଣ ମୁଁ ଯୋଗାଯୋଗ କରିଛି ବଧେ ଆଉ। ହଁ କୁହନ୍ତୁ ଆପଣ ଆପଣଙ୍କ ଶରୀର ସୁସ୍ଥ ଅଛି।
ହଁ ଶରୀର ସୁସ୍ଥ ଅଛି ଖାଲି ମୋର। ଟିକେ ମାନେ ଶରୀରରେ ଟିକେ ମୋଟା ଅଛି ମୁଁ ଟିକେ ମୋଟା ହବାରୁ ସଫର କରୁଛି ନା
ହଁ ଆଉ ଆପଣ କୁହନ୍ତୁ ଆଉ ଆପଣଙ୍କ ମିତ୍ର ମାନେ ଥିବେ ଯଦି ତ ଆପଣଙ୍କୁ ଡାକି ଆକୁ ଖେଳି ଆଉ।
ହଁ ହଁ ଆଜ୍ଞା ଯାଇଥାନ୍ତି ଯେ ଟିକେ ମନ ଟା ଆଜି ଖରାପ ଲାଗୁଥିଲା। ସେଥିପାଇଁ ଆଜି ଘରେ ରହିଗଲି ଘରେ ରହି ଟିକେ ଆରାମ କରୁଛି ଆଜି
ହଁ ବହୁତ ହିଁ ଭଲ ଆପଣ ଆରାମ ପୁରା କରନ୍ତୁ ଆଉ। ଆପଣ ଆପଣ କିଛି। ଆ ଖାଦ୍ୟ ମଧ୍ୟ ଏବେ ସାରା ଗ୍ରହଣ କରନ୍ତୁ ଯେହେତୁ। ସନ୍ଧ୍ୟା ବେଳେ ଭୋଜନ ଖାଇବେ ଆପଣ ଖାଆନ୍ତୁ ଆପଣ ଆପଣଙ୍କର। ସନ୍ଧ୍ୟାବେଳେ ଆପଣ କଣ ଖାଇବେ?
ଆଜ୍ଞା ସନ୍ଧ୍ୟାବେଳେ ଟିକେ ଜଳଖିଆଟେ କରିବେ ମୋମୋ କରିବି ବୋଲି ଭାବୁଛି ମୋମୋ ମୁଁ ରୋଷେଇ କରିବି ଘରେ ତାପରେ ଖାଇବି ନଅ ଟା ସୁସ୍ ସୁଆଦିଆ ଖାଦ୍ୟଟା
ହଁ କେମିତି କରିବେ ମୋମୋ ଆପଣ କହିପାରିବେ ମତେ?
ହଁ ମୋମୋ ପାଇଁ ଆମେ ମଇଦାଟା ନେବେ ମଇଦାରେ ଗୋଟେ ଟେବୁଲ ସ୍ପୁନ୍ ହଁ ତେଲ ପକେଇବା ଆଉ ଟିକେ ଛୁ
ହଁ।
ଲୁଣ ପକେଇକି ତାକୁ ଟିକେ ନରମ ଅଟା ଭଳିଆ ଆମେ ଚକୁଡି ଦବା ତାକୁ ପାଖାପାଖି କି ଆମେ କୋଡିଏ ମିନିଟି ରଖିଦେଇଥିବା ବୁଝିପାରୁଛନ୍ତି ଆପଣ?
ହଁ।
ହଁ ତା ଭିତର ଯୋଉ ଫିଲିଂ ଟା ଥାଏ ତା ଭିତର ଅଂଶକୁ ବନେଇବା ପାଇଁ ଆମେ ବନ୍ଧାକୋବି, ଗାଜର, ସିମ୍ଲା ମିିର୍ଚ୍ ଏକୁ ଗ୍ରାଇଣ୍ଡ୍ କରିଦବା ଛୋଟ ଛୋଟ ପିସ୍ କରିକି ଦବା ହେଲା। ତାପରେ ଆମେ ଗୋଟେ ପ୍ୟାନ୍ ରେ ରସୁଣ ଆଉ ତେଲ ପକେଇକି ଫ୍ରାଏ କରିକି ଏଇ ଯୋଉ ଆମେ ଯୋଉ ଗ୍ରାଇଣ୍ଡ୍ କରିିଥିବୁ ତାକୁ ପକେଇଦବା। ଉପୁରୁ ଟିକେ ପନିର ପକେଇଦବା ତାପରେ ସେ ପାଣି ରେ ଯେତେବେଳେ ଶୁଖିଯିବ ସବୁ ପରିବାର ତାକୁ ସେତେବେଳେ କାଢିଦବା ଆମ ତା ଭିତର ଅଂଶ ରେଡି ହେଇଯାଇଛି ଏବେ ଭିତର ଅଂଶ ଟାକୁ ଆମେ ଗୋଲ୍ କରିଦବା। ଗୋଲ କରିକି ମୋମୋ ତା ସାଇଡରେ ଗୋଲ୍ ଗୋଲ୍ କରି ଲପଟି ଦବା। ବୁଝିପାରୁଛନ୍ତି, ତ ଆମେ ଆମେ ଏମିତି ଆମେ ସୁସ୍ୱାଦ୍ବ ମୋମ ତିଆରି କରିପାରିବା ବୁଝିପାରୁଛନ୍ତି।
ହଁ ଆପଣ ସିଝେଇଲେନି ମୋମୋ କେମିତି ଖାଇବେ ଏବେ?
ମୋମୋ ଟାକୁ ସିଝେଇବା ଦରକାର ନାହିଁ କାହିଁକିନା ଆମେ ଫ୍ରାଏ କରିଦେଇଛେ। ଏବେ ତାକୁ ଆମେ ସିଝେଇ ଆମେ ସିଝେଇଆନି ଡାଇରେକ୍ଟ୍ ଆପଣ ବୁଝିପାରୁନାହାନ୍ତି ଆମେ ସିଝେଇଆନି ଆମେ ଫ୍ରାଏ କରିବା ଆମେ ଫ୍ରାଏଡ୍ ମୋମୋ ବନୋଉ।
ଓହୋ ହୋ ହଁ ବୁଝିଲି ହଁ। ବୋହୁତି ହିଁ ଭଲ ଲାଗେ ଆପଣ ମୋ ପାଟିରେ ତ ପାଣି ପଳେଇ ଆସିଲା। ବହୁତ୍ ଭଲ ଲାଗିଲା ଆପଣ ମୋ ପାଣି ବାହାର କରିଦେଲେ ଆଉ ଆଉ ଆପଣ କେବେ ମୋମୋ କରିବେ ଆମକୁ ଡାକନ୍ତୁ ଖାଇବାକୁ?
ଆ ଆଜ୍ଞା ମୁଁ ଜରୁରୀ ଡାକିବି ଆପଣଙ୍କୁ।
ହଁ ଆପଣ ଡାକନ୍ତୁ ଆଉ। ହଁ ଆପଣ ମଧ୍ୟ ମତେ ଡାକିବା ସହ ମୋ ଫ୍ୟାମିଲି ମଧ୍ୟ ପରିବାର ମଧ୍ୟ ମୁଁ ନେଇକି ଯାଇପାରିବି। ହଁ ଆଉ ଆପଣ, ଆପଣ ହଁ ଆଉ ଆପଣ ହଁ କେବେ ବି କୁଆଡେ ପିକ୍ନିକ୍ ଯାଇଛନ୍ତି, ଦର୍ଶନୀୟ ସ୍ଥାନ ଭ୍ରମଣ କରିବାକୁ ଯାଇ ଛନ୍ତି, ଆମେ ଯେମିତି ଛୋଟବେଳେ ଯାଇଥିଲୁ କ ପିଳାସ ଯାଇଥିଲୁ ଆ ବହୁତ ଭଲ ଲାଗି ଲା ତେରଶହ ବାଉନ ସିଡିି ଆମେ ଚଢିଥିଲୁ, ତ
ବ୍ରତଘର ହେଇଥିବ ଆପଣ
ହଁ ବହୁତ୍ କଷ୍ଟକର ଥିଲା ଆଉ ବହୁତ୍ ହିଁ ଆ ସଫର୍ କରିବାକୁ ପଡୁଥିଲା ଆମକୁ ଆମେ ଗଲୁ। ବହୁତ ଭଲ ଲାଗିଥିଲା ପରିବେଶ ଆଉ ଆମକୁ ସେଠୁ ବାଦଲ୍ ଦେଖାଯାଉଥିଲା ବହୁତ ଉପରେ ବୋହୁତ୍ ହିଁ ଭଗବାନଙ୍କୁ ଭଲ ଦର୍ଶନ ହେଲା। ଆଉ ବହୁତ ଭଲ ଲାଗୁଥିଲା ତାପରେ ଆମେ ଆଁ ଗୋପାଳପୁର ବିଚ୍ ଯାଇଥିଲୁ ମଧ୍ୟ ଆ ସମୁଦ୍ରକୂଳ ସେ ମଧ୍ୟ ଠିକ୍ ଠାକ୍ ଥିଲା ଆମେ, ଆ ସି ଫୁଡ୍ ଖାଇ ପାରିଲୁ ଆମେ କଙ୍କଡା ପ କଡା ଖାଇଛୁ, ଆଉ ବୋହୁତ୍ ହିଁ ଭଲ ଆଉ ମନ ହୋଉଥିଲା, ହଁ ସୁସ୍ୱାଦୁ ଖାଦ୍ୟ ଥିଲା। ଆଉ ପୁଅ ପରେ ଆମେ ବ୍ୟଞ୍ଜନରେ ଏଁ ଖାଇଥିଲୁ ଆ କଣ ଖାଇଥିଲୁ ଆମେ ଭାତ, ଡାଲି ଆଉ ଅ ପନିର୍ ତରକାରୀ, ଛତୁ ତରକାରୀ ଖେଇଥିଲୁ, ବହୁତ ଭଲ ଲାଗିଥିଲା ଆମକୁ ଆଉ ହଁ ଆମର ପିଲାଦିନର ସ୍ମୃତି ଆପଣ ମନେ ପକେଇଦେଲେ, ଆଉ କପିଳା ଯାଇଥିଲୁ, କେବେ କେବେ ଆମେ ରାମଚଣ୍ଡୀ ବି ଯାଇଚୁ, ଆଉ ତ କେବେ ଅ ତାରାତାରିଣୀ ଆ ଏମିତି କେତେକ ପୀଠ ଆମେ ଭ୍ରମଣ କରୁଛୁ, ଆଉ ଆପଣ ସେମିତି କେବେ କୁଆଡେ ଯାଇଛନ୍ତି ଦର୍ଶନୀୟ ସ୍ଥାନ ଭ୍ରମଣ
ଦର୍ଶନୀୟ ସ୍ଥାନ ବେଶୀ ବୁଲିବାକୁ ଯାଇନି ଥରେ ଯାଇଥିଲି ଆମେ କଣ କହିଲେ ପୁରୀ ଯାଇଥିଲେ ବୁଲିବାକୁ, ପୁରୀର ଆପଣ ସୋ ସୌନ୍ଦର୍ଯ୍ୟତା ଜାଣିଥିବେ କେତେ ସୁନ୍ଦର ସେ ଜାଗାଟା, ଦର୍ଶନୀୟ ସ୍ଥାନ କହିଲେ ବହୁତ ଭଲ। ଆମେ ଯାଇଥିଲୁ ପୁରୀ ସି ବିଷ୍ଟିକି, ସେଇଠି କହିବାକୁ ଗଲେ ବହୁତ ସ୍ଵଚ୍ଛତା ଥିଲା, ସେଇଟି ଆମେ ସ୍ୟାଣ୍ଡ ଆର୍ଡ଼ ଦେଖିଲୁ। ଉଁ ଲୋକେ କଣ କରନ୍ତି ସ୍ୟାଣ୍ଡରେ ଆର୍ଡ଼ ବନାନ୍ତି, ତ ଆର୍ଡ଼ରେ ଆଁ ସେଥିରେ ମାନେ ସେ ବଲ୍ ଭଲ ଭଲ କଳାକାର ଗୁରେ ଥାଆନ୍ତି ସେମାନେ। ମାନେ ଏମିତି ଏମିତି ବନେଇବେ ତମ୍ ଆପଣଙ୍କୁ ଲାଗିବ କି ସିଏ ଗୁରେ
ଓହୋ ହଁ ସେଇଟା ମୁଁ ଏଇଠି ଲିଙ୍ଗିପୁର ପାଖରେ ମଧ୍ୟ ବାଲିରେ ଦେଖିଥିଲେ ସେ ଆଜ୍ଞା କୁହନ୍ତୁ ଆପ୍, ଆପଣଙ୍କୁ ଆ ଟିକେ ଡ଼ିଷ୍ଟବ୍ କଲି କ୍ଷମା କରିବେ।
ନାଇଁ ନାଇଁ ଚଳିବ ଚଳିବ। ହଁ ସି ତାପରେ ସି ବିଜ୍ ପାଖରେ ଭଲ ଭଲ ଖାଇବା ଜାଗା ଥିଲା। ମା ତାପରେ ଭଲ ଭଲ ଷ୍ଟଲ ଗୁରା ପଡ଼ିଥିଲା ଖାଇବା ପାଇଁ ତାପରେ ଆମେ ସେଇଠି ଉ ଅ ଉଟର ଅ ମାନେ ଉଟ ଉପରେ ବସିଥିଲୁ। ଉଟରେ ବସି ବୁଲିଥିଲୁ ତାପରେ ସମୁଦ୍ର ପାଣିର ଟିକେ ଆନନ୍ଦ ନେଇଥିଲୁ। ଥଣ୍ଡା ଥଣ୍ଡା ପବନ ଟା ହଉଥିଲା ଆଉ ଗାଧେଇଆକୁ ବହୁତ ଭଲ ଲାଗିଥିଲା କହିବାକୁ ଗଲେ।
ହ ଆପଣ ତାହଲେ ଗାଧେଇଚନ୍ତି ଆଉ ଆପଣ କେବେ ଆପଣ ତ ଘର ପାଖରେ ପୁରୀ ଥିବ କିନ୍ତୁ ଆପଣ କେବେ ଦୂର ଜାଗାକୁ ଯାଆନ୍ତୁ ଭଲ ଲାଗିବ ପୁରା ଆପଣ ଯାଇଥିଲେ ବୋଧେ ଆ କୁଆଡେ ଗୋଟେ ଯାଇଥିଲେ ଦାରିଙ୍ଗ ବାଡିଆଡେ। ଆପଣ ସେ ବିଷୟରେ କିଛି କହିପାରିବେ ଆପଣ ବହୁତ୍
ଦାରିଙ୍ଗବାଡି ଯାଇଥିଲି ସେଇଟାକୁ ମାନେ ଏ ଏ ବହୁତ ବର୍ଣ୍ଣନା କରିବାକୁ ପଡିବ ବୁଝିପାରୁଚନ୍ତି ଆପଣ। ସେ ଆମେ ଭାରଥିଲୁ ରାତି କେତେଟା କହିଲେ ଆପଣ ରାତି ଚାରିଟରେ ଆମେ ବାହାରିଚୁ ଲେଟରେ। ଆମେ ଗୋଟେ ଏ ବସ୍ ବସ୍ ର ଆୟୋଜନ କରିଥିଲୁ ବସ୍ ରେ ପାଖାପାଖି ଚାଳିଶ ଜଣ ବସି ପାରିବେ ହେଲା ବୁଝୁଚନ୍ତି ଆପଣ। ଚାଳିଶ ଜଣରୁ ଅ ବୟା ବ ବ ବାଇଶି ଜଣ ଥିଲେ ଟିଚର ଆପଣଙ୍କୁ ଶୁଣିକି ଆସ ଚର୍ଯ୍ୟ ଲାଗୁିବ ଏଇଟା। କ୍ଚୁଆଲି ଟିଚର ମାନେ ବି ଦାରିଙ୍ଗବାଡି ଯିବା ପାଇଁ ପାଗଳ ହେଇ ଯାଇଥିଲେ ଟିଚର ତାଙ୍କ ସାଙ୍ଗ ମାନଙ୍କୁ ବି ଧରି ପଳେଇ ଆସଥିଲେ ଏଇ କଥା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ତ ସେ ତାଙ୍କ ସାଙ୍ଗ ମାନଙ୍କୁ ଆଣିଥିଲେ ଆଉ ଆମେ ଏପଟୁ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ ମିଶେଇକି କୋଡିଏ ପାଖାପାଖି ହବୁ। ତ ଦି ଜଣ ପାଖା କ ଠିଆ ହେଇକି ଯିବାର ସୁବିଧା ସେମାନେ କରିଥିଲେ ବୁଝିପାରୁଚନ୍ତି। ହଁ। ତ କଣ ସେମିତି ଆମର ଏଇଠୁ ଯାତ୍ରା ଷ୍ଟାର୍ଟ ହେଲା ଚା ଚାରିଟ ଯାତ୍ରା ଯାତଟା ଷ୍ଟାର୍ଟ ହେଇଥିଲା ଆପଣ କୁହନ୍ତୁନି। ଚାରିଟାରେ ଷ୍ଟାଟ୍ ଆ ସେ ଗୀତ ଆଜ୍ଞା। ଚାରିଟାରେ ସେମାନେ ଗୀତ ଷ୍ଟାର୍ଟ କରିଦେଇଥିଲେ। ଗୀତରେ ଗୀତ ଷ୍ଟାର୍ଟ କରିନଥିଲେ ପ ମାନେ ସିଏ ଅଧଘଣ୍ଟା ପାଖାପାଖି ଭଜନ ଶୁଣି ବୁଝିପାରୁଚନ୍ତି। ଭଜନ ଶୁଣିଲେ ଭଜନ ଶୁଣିଲା ପରେ ତାପରେ ନାନା ନାନା ର ରକମର ଗୀତ ବଜେଇଥିଲେ। ଅନେକ ନାନା ରକମର ଗୀତ ବଜେଇ ବଜେଇକି ଯାଇଥିଲେ ନାଚୁଥିଲେ ଛା ତ୍ରି ଛାତ୍ର ସମସ୍ତେ ନାଚୁଥିଲେ ବାହାରର ଭିୁ ଏଞଜୟ କରୁଥିଲେ। କି ତାଙ୍କର ମାନେ ବ ବୁ ଛାତ୍ରଛାତ୍ରୀ ତାଙ୍କର ନିଜର ଅନେକ ମାନେ ଅନ୍ୟ ଜିନିଷରେ ମାତିଥାନ୍ତି କିଉ ମାନେ ଅଲଗା ଜିନିଷରେ ମା ଥାନ୍ତି କେଉଁମାନେ କଣ ମାନେ କାଗଜ ମୋଡିକି ମାତିଥାନ୍ତି। କେଉଁମାନେ ନାଚୁଥାନ୍ତି, କେଉଁମାନେ ଖାଇବାରେ ମାତିଥାନ୍ତି। ଏମିତି ପ୍ରବଳ ଜିନିଷ ଚାଲିଥାଏ। ନାଚି ନାଚି କିଏ ବାନ୍ତି କରି ପକଉଚି ବୁଝିପାରୁଚନ୍ତି।
ହଁ। ହଁ।
ହ୍ୟାଲୋ।
ହ ବହୁତ ହିଁ ଭଲ ଲାଗିଲା ଆପଣଙ୍କ ଭ୍ରମଣ ଅ କଥା ଶୁଣି ଆଉ ହଁ ଆପଣ ଏମିତି ବୁଲାବୁଲି କରନ୍ତୁ। ଆପଣ ଚଳଚିତ୍ର ଦେଖିବାକୁ ଯାଉଥିବେ ଚଳଚିତ୍ର ଯାନ୍ତୁ ଦେଖିବାକୁ ବହୁତ ଭଲ ଲାଗିଲା।
ଆଜ୍ଞା ଆଜ୍ଞା।
ଆପଣ ସହ କଥା ଆ ଆପଣ ଟିକେ ବ୍ୟସ୍ତ ଅଛନ୍ତି ବୋଧେ ରଖନ୍ତୁ ଆପଣ।
ଆଜ୍ଞା।